ହ୍ୟାଲୋ।
ଆପଣ ଏବେ ଫାଙ୍କା ଅଛନ୍ତି ନା ବାହାରେ କୁଆଡେ ଯାଇଛନ୍ତି କି କାମରେ?
କଣ ଅର୍ଜେଣ୍ଟ କାମ ଅଛି ଆପଣଙ୍କର?
ହଁ ମୋର ଟିକେ କଥା ହେବାର ଥିଲା ଲା ଆପଣ ସେ ଭୋଜି ଭାତ ବିଷୟରେ ଟିକେ ଆପଣ ଫ୍ରି ନାହାନ୍ତି ବୋଧେ।
ହଁ କୁହନ୍ତୁ ମୁଁ ବର୍ତ୍ତମାନ ଅଧଘଣ୍ଟା ପାଇଁ ଫ୍ରି ଅଛି ବର୍ତ୍ତମାନ ଆପଣ କୁହନ୍ତୁ କଣ କହିବାର ଅଛି?
ମୁଁ କହୁଥିଲି କି କାଲି ଯୋଉଁ ଆପଣ ଭୋଜି ଯାଇଥିଲେ ମୁଁ ବି ଯାଇଥିଲି ଆପଣ ଅବଶ୍ୟ ମୁଁ ସେଠି ଟିକେ କଥା ହେଇପାରିଲିନି ଆପଣଙ୍କ ସହିତ। ମୁଁ ଟିକେ ଜଲ୍ଦି ତରତର ଥିଲି କାହିଁ ନା ଆମର ଆଉ ଦିଇଟା ବି ଭୋଜି ଥିଲା କାଲି ଗୋଟେ ଦିନରେ ଆମର ତିନିଟା ଭୋଜି ଥିଲା। ତ ସେଇଟା ଅ ମାନେ ମୁଁ ଆପଣଙ୍କ ସହିତ ଟିକେ ସେଇଠି କଥା ହେଇପାରିଲିିନି ଟି ସମୟ ହେଲାନି। ତ ମୁଁ କହୁଥିଲି କି କାଲି ଯୋଉ ମୁଁ ତିନିଟା ବେଳକୁ ଭୋଜି ଖାଇଲି ବିଶ୍ୱାସ କରନ୍ତୁ। ସେଇ ଭୋଜି ଟା ହିଁ ମତେ ବହୁତ ହିଁ ଭଲ ଲାଗିଲା ମାନେ ତ ଖାଇବା ଏତେ ଭଲ ଲାଗିଲା। ସବୁ ଜିନିଷ ବହୁତ ବଢ଼ିଆ ଥିଲା ମାନେ ବହୁତ ରୁ ବହୁ ବହୁତ ବଢିଆ ଥିଲା ମୁଁ ଆରମ୍ଭ କରୁଛି ଗୁପଚୁପ୍ ଆପଣ ତ କାଲି ଗୁପଚୁପ୍ ଖାଇଛନ୍ତି।
ହଁ ହଁ ମୁଁ ଗୁପଚୁପ ଖାଇଛି କାଲି।
ମାନେ ସେ ଗୁପଚୁପ୍ ମାନେ ଗୁପଚୁପ ରେ କହିବାକୁ ଗଲେ କିଛି ବି ନାହିଁ ମଇଦାକୁ ସେ ଟିକେ ଭାଗ ମାପ ଦେଇକି ଛାଣି ଦଉଛନ୍ତି ଆଉ ହଉଛି ଯୋଉ ଆଳୁରେ ମାନେ ଆପଣ ଚିନ୍ତା କରନ୍ତୁ ଆଳୁ ର ସେ କଣ ମାନେ ପିଆଜ ଧନିଆ ପତ୍ର କଞ୍ଚା ଲଙ୍କା ନର୍ମାଲ ଦହି ପହି ଏଗୁଡାକ ପକଉଛନ୍ତି ଆଉ ସେ ଖଟା ପାଣି ଟା ଯାହା ଟିକେ କରୁଛନ୍ତି। ମାନେ ସେତିକି ଜିନିଷ ଟା ଏତେ ଖାଲି ଟେଷ୍ଟି ହେଇଥିଲା ଆପଣଙ୍କୁ ଭଲ ଲାଗିଲା କାଲି ଗୁପଚୁପ।
ଶୁଣନ୍ତୁ ତା ଦେହରେ ତାଙ୍କର ଗୋଟେ ପାଗ କରନ୍ତି। ତା ଦେହରେ ଯୋଉ ଖଟା ପାଣି ଟା କହୁଛନ୍ତି ଖଟା ପାଣି ଟା କଣ ସମସ୍ତେ କରିପାରିବେ ଭଲ। ଖଟା ପାଣି ମାନେ ସେଇଟା ତିଆରି କରିବା ଗୋଟେ ପ୍ରୋସେସ୍ ଅଛି। ତା ଦେହରେ କେତେ ପ୍ରକାର ପତ୍ର ପକଉଛନ୍ତି ସେମାନେ ହଁ ଆଉ ତାପରେ ମଟର ପକେଇବେ ପିଆଜ ପକେଇବେ ତାପରେ ବିଟ ଲୁଣ ପକଉଛନ୍ତି। ହଁ ତାପରେ ସେଥିରେ ଯୋଉ ଆମର ଧଣିଆ ପତ୍ର ଆଉ ଗୋଟେ ମେଥି କି ପତ୍ର ଗୋଟେ ଅଛି ଅଲଗା ସେ ପତ୍ର ପକଉଛନ୍ତି ତାକୁ ସବୁ ପକେଇ ପାଗ କରନ୍ତି ସେମାନେ ଭଲ କି ତାକୁ ମିସିଂ କରନ୍ତି ମିଶାନ୍ତି। ମିଶେଇକି ତାପରେ ସେମାନେ ଖଟା ପାଣି ଟାକୁ ବଢିଆ କରିଥାନ୍ତି ଟିକେ ରାଗ ଥିବ ଟିକେ ଲୁଣିିଆ ଥିବ। ତେଣୁ ସେ ଯୋଉ ବୁଡେଇକ ଖାଇଲା ମତେ ତା ଟେଷ୍ଟ ଅଲଗା ହେଇାଯାଏ।
ହଁ ସେଇଆ ବା ମୁଁ କହିଲି ମୁଁ କାଲି ଆଉ ଯୋଉ ଦିଇଟା ଭୋଜି ଯାଇଥିଲି ତାର ଖଟା ପାଣି ଏତେ ଏତେ ଖରାପ ଥିଲା କୁହନ୍ତୁନି ମାନେ ଖରାପ ନଥିଲେ ବି ଆ ଭଳିଆ ନଥିଲା। ତାଙ୍କର ବି ଭଲ ଥିଲା। କିନ୍ତୁ ୟା ଭଳିଆ ଟେଷ୍ଟ ନଥିଲା ମାନେ ଏଇଟା ଟିକେ ଖଟା ଟିକେ ମିଠା ଟିକେ ରାଗ ମାନେ କି ଇଏ ସେମିତି ଟାଇପର ଥିଲା। ଯୋଟା କି ଆକ୍ଚୁଲିରେ ମାନେ ତା ନାଁ ଟାକୁ ହିଁ ପୁରା ବର୍ଣ୍ଣନା କରୁଛି କି ଖଟା ପାଣି ଗୁପଚୁପ ଆଉ ଖଟା ପାଣି ଆଉ କାଲି ସେ ଯୋଉ ଚିଙ୍ଗୁଡି କେତେ ବଢିଆ ହେଇଥିଲା ଚିଙ୍ଗୁଡି ଆଉ ସେ ଯୋଉ ଫିସ୍ ଫିଙ୍ଗର ଯୋଉଟାକୁ କରୁଛନ୍ତି। କି ସେଇଟା ବି କେତେ ବଢିଆ ହେଇଥିଲା ଆପଣଙ୍କୁ ଷ୍ଟାର୍ଟର ରେ କାଲି କଣ ଭଲ ଲାଗିଲା।
ମୁଁ କାଲି ଚିକେନ ପକୋଡା ଖାଇଛି ତାପରେ ଏଇ ଯୋଉ ଚିଙ୍ଗୁଡି କହୁଛନ୍ତି ସେ ଚିଙ୍ଗୁଡି ଟା ଭାରି ଟେଷ୍ଟ ମାନେ ତାର ଯୋଉ ମାନେ ତିଆରି ଟା ତାଙ୍କର ଯୋଉ ହେଇଛି ପୁରା ମୁଷମୁସ ଲାଗୁଛି ବଢିଆ ଟେଷ୍ଟ ଲାଗୁଛି ମୁଁ ତ କାଲି ପାଞ୍ଚ ଛଅଟା ଖଣ୍ଡ ଚିଙ୍ଗୁଡି ଖାଇଛି କାଲି ଭାରି ବଳିିଆ ଲାଗିଲା। ଆଉ ତାପରେ ଯୋଉ କହିଲେ ମାଛର ଯୋଉ ହେଇଥିଲା ସେଟା ବି ବହୁତ କାରଣ ସେମାନେ ଭଲ ମାଛ ଆଣିଥାନ୍ତି। ଆଉ ବଡ ସାଇଜ ର ମାଛ ଯୋଉଟା କି ଭଲ ପୁରଷ୍ଟିଆ ମାଛ ଆଣିଥିବେ। ସେଥିରେ ସେମାନେ କରନ୍ତି ଆଉ ଫ୍ରେଶ ମାଛ ହେଇଥିବ। ତେଣୁ ଟେଷ୍ଟ ଟା ବଢିଆ ରହୁଛି ହ ତେଣୁ ଭୋଜି ଶୁଣୁ ଯୋଉମାନେ ସବୁ ଭୋଜି କରୁଛନ୍ତି। ସେମାନଙ୍କର ଯୋଉ କାଟ୍ରିଙ୍ଗ ବାଲା ଅଛନ୍ତି ସେମାନେ ନାଁ କମେଇବା ପାଇଁ ସେମାନେ କଷ୍ଟମରକୁ ଭଲ ଦେଇକି ଲୋକ ଶୁଣିବେ, କାରଣ ଆପଣଙ୍କର ଥରେ କଣ୍ଟାକ୍ଟ ହେଇଗଲେ ଏଇଟା ଭଲ ବୋଲି ଦେଖିବେ ସେଇଠୁ ତାଙ୍କର ବନ୍ଧୁବାନ୍ଧବ ଭଲ ମନ୍ଦ ଯିଏ ଖାଇବାକୁ ଆଇଥିବେ ସେ ମନକୁ କଣ୍ଟାକ୍ଟ କରିଆ କାଇଁ, କ୍ୟାଟରିଙ୍ଗ ଡ଼ାକିଆ ଇଏ ବଢିଆ ଜିନିଷ ଦଉଛନ୍ତି। ଥରେ ନାଁ ହେଇଗଲେ ସଇଲା ଆପଣଙ୍କ ବେପାର ତାଙ୍କର ବଡିଲା ଆଉ କଣ।
ହଁ ଏଇ ଯୋଉ ସହର ଅଞ୍ଚଳରେ ଏଇ ଯୋଉ କ୍ୟାଟରିଂ ମାନେ ଖାଇବା ବ୍ୟବସ୍ଥା ହିଁ ଭଲ। ମୁଁ ତ ସେଇଥିପାଇଁ ଆ ଆପଣଙ୍କୁ ଫୋନ୍ କଲି, ମାନେ ବନ୍ଧୁବାନ୍ଧବ ସାଙ୍ଗସାଥି ସବୁ ସେଇ ଗୋଟେ କ୍ୟାଟରିଂକୁ ଦେବେ। ମୋର ବା ଗୋଟେ ଭୋଜି ଅଛି ବୋଲି ହିଁ ମୁଁ ଆପଣଙ୍କ ସହିତ କଣ୍ଟାକ୍ଟ କଲି। କାହିଁ ନା ମୁଁ ଜଣ ଶୁଣିଲି କି ଆପଣଙ୍କର ବି ଚିହ୍ନା ଅଛି। ତ ଆପଣ କାଲି ଯାଇ ବିି ଥିଲେ। ମୁଁ ଆଉ ସେଠି କଣ କଥା ହେଇଥାନ୍ତି, ତାପରେ ହଉଛି ମାନେ ମା ଆପଣଙ୍କ ସେଥିପାଇଁ ଆଜି ମୁଁ ବାପଙ୍କ ସହିତ କଥା ହେବି ବୋଲି ଫୋନ କରିଛି, କି ସେ କ୍ୟା କ୍ୟାଟିରିଂ ବାଲାର ନମ୍ବର ଟିକେ ଦେବେ, ମୁଁ ତାଙ୍କୁ ଟିକେ କଲ୍ କରିବି। ଆଉ ତାଙ୍କ ସହିତ କଥା ହେଇଯିବି। ଆଉ ମୋ ପୁଅ କାଲି ଆସିକି, ସେ ଯୋଉ ଚାମିିନ ଆଉ ମଞ୍ଚୁରିଆନ୍ ଖାଇକି ଏତେ ମାନେ ଖୁସି କହୁଛି କି ସେମିତି ମତେ ଘରେ କରିକି ଦେ। ଆରେ ମୁଁ କଣ ପାରିବି, ସେଥିରେ ସେ କୋଉ ମସଲା ପ ପକଉଛନ୍ତି କଣ କରୁଛନ୍ତି। ମୁଁ କଣ ଜାଣିଛି, ମୁଁ ତ ଖାଲି ଜାଣିଛି ସେ ଆମର ଚାଉମିନରେ ମ୍ୟାଗି ମସଲା ଟିକେ ପକେଇ ହେଇଗଲା। କିନ୍ତୁ କାଲିର ସେ ଚାଉମିନ, ଆପଣଙ୍କୁ କାଲି ଚାଉମିିନ ଭଲ ଲାଗିଲା?
ଚାଉମିନ ବହୁତ ବଢିଆ ଟେଷ୍ଟ ହେଇଥିଲା। ଚାଉମିନର ସେମାନେ ପାଗ କରିକି ଯେମତି ପ୍ରିପାର କରିଆ କଥା, ସେମାନେ କରନ୍ତି ତାଙ୍କର ମାନେ ତାଙ୍କର ସ୍ପେଶାଲ ଗୋଟେ ଗୋଟେ ଲୋକ ଅଛନ୍ତି, ମିସ୍ତ୍ରୀ ସେମାନେ ଚାଉମିନ ତିଆରି କରିବେ ଖାଲି। କିଏ ବିରିୟାନୀ ତିଆରି କରିବ, ତାଙ୍କର ସବୁ ମିସ୍ତ୍ରୀ ଅଲଗା ଅଲଗା ଅଛନ୍ତି। ସେମାନଙ୍କୁ ଅଧିକ ପଇସା ଦେଇ ରଖୁଛନ୍ତି, କାରଣ ଏଇ ଟେଷ୍ଟ ପାଇଁ। ଭଲ ଟେଷ୍ଟ, ଲୋକ ଖାଇଲେ ପସନ୍ଦ ହେଲା। ତାପରଡେ ଆପଣ ଖାଇଲେ, ଆପଣ ମତେ କଣ୍ଟାକ୍ଟ କଲେ ଯେ ଭୋଜିଟା ଆମେ କରିବୁ, କିମିତି କଣ କରିବୁ? ନା ଆପଣ ଯୋଉ କହୁଛନ୍ତି, ଫୋନ ନମ୍ବର ଦେବେ କଥା ହେଲେ ନାହିଁ। ଆପଣ ଥରେ କେତେବେଳେ ସମୟ ବାହାର କରି, ମୋ ପାଖକୁ ଆସନ୍ତୁ। ଆମେ ସାଙ୍ଗ ହେଇକି ଯିବା। ତାଙ୍କ ସହିତ କଥା ହବା ଖୋଲା ଖୋଲି। ଆମେ ଏତିକି ଲୋକ ଖାଇବେ, ଏମିତି କରି ସେମିତି କରିଆ କଣ ହିସାବ କରିଦବ। ସବୁ ସେଇଠି ପଇସା ପତ୍ର ଅଡୁଆ ତଡୁଆ ସବୁ ଛିଡେଇ ଦେଇକି ଆସିବା ପୁରା କରି।
ହଁ ସେଇଆ କଲେ ହଁତା, ମାନେ କିଛିଟା ଆଇଟମ୍ ଆପଣଙ୍କ ସହିତ ଯିବି ନହେଲେ ଆପଣ ଟିକେ ଆମର କଥାବାର୍ତ୍ତା ହେଇଯିବା। ଆଉ ମାନେ ଇଏ କରିଦେବେ। ଆଉ କାଲି ଥଣ୍ଡା କାଉଣ୍ଟରରେ ବି ସବୁ ଭଲ ଭଲ ଥିଲା। ଯେମିତି କିି ସେ ଯୋଉ ମାନେ ସବୁଜ କଲର ହେଲା ଯୋଉ କୁହନ୍ତି। ଆଉ ହ ଉ ବ୍ଲୁ କଲର ହେଲା। ଆଉ ହ୍ୱାଇଟ୍ କଲର ହେଲା। ଏଇ ସବୁ ଥଣ୍ଡା ବି ଥିଲା ଅବଶ୍ୟ ତା ନାଁ କଣ ମୁଁ ତ ଜାଣିନି। କିନ୍ତୁ ସେ ଯୋଉ କୁହନ୍ତି ଯୋଉ ମକଟେଲ ମକଟେଲ। ସେଇଟା ମାନେ ବହୁତ ବଢିଆ ଲାଗୁଥିଲା। ଆଉ କାଲି ଖାଇବା ଆଇଟମ ବି ଭଲ ଲାଗୁଥିଲା। କାଲି ଦେଖ ନାହାନ୍ତି, ସେ ମାନେ କ୍ୟାଟଂ ବାଲା ରୁମାଲ ରୋଟି ବି କରିଛି। ପ୍ଲସ ନାନ୍ ବି କରିଛି। ଆପଣ ଖାଇଛନ୍ତି, ପୁଣି ଚକୁଳି ପିଠା ବି।
ନାଇଁ ନାଇଁ ଶୁଣନ୍ତୁ, ଲୋକ ଏ ବର୍ତ୍ତମାନ ବହୁତ ଲୋକଙ୍କୁ ଡାଇବେଟିସ ହଉଛି। ତେଣୁ ଲୋକମାନେ ଆଉ ରାତିରେ ଭାତ ବି ଖାଉନାହାନ୍ତି। ବହୁତ ଲୋକ ରୁଟି ଖାଉଛନ୍ତି। ପ୍ଲେନ ରୁଟି କିଏ ଖାଉଛି, କିଏ ନାନ୍ ଖାଉଛନ୍ତି। କିଏ ଚକୁଳି ପିଠା, ଏମିତି ବିଭିନ୍ନ ଲୋକଙ୍କର ପସନ୍ଦ। ତେଣୁ ଏ ସବୁ ଆଇଟମ ତ ଯୋଉ ଚକୁଳି ପିଠା ଧର ପାଞ୍ଚଶହ ଲୋକ ଆଇଛନ୍ତି ତାରେ ଶହେ ଲୋକ ଖାଇଲେ ଏଇଟା ଆଇଟମ କଲାମାନେ ଲୋକଙ୍କର ପସନ୍ଦ ହବ କାହାର କଣ ପସନ୍ଦ ଅଛି ସେମାନେ ସବୁ ଖାଇବେ ମୁଁ ବି କାଲି ନାନ ଖାଇଛି ହଁ ନାନ କେତେ ଖାଇବି ସେ ଖଣ୍ଡ ତେଣିକେ ନାନ ଖାଇଛି ଆଉ ଆଉ ବିଭିନ୍ନ ପ୍ରକାର ଆଇଟମ ହେଲା କେତେ ଖାଇବେ ଆପଣ? ତେଣୁ ସବୁ ପ୍ରକାର ଆଇଟମ ଟିକେ ଟିକେ ପାଟିରେ ମାଇଲା ବେଳକୁ ଲୋଭ ତ ଲାଗୁଛି ଖାଇବା ପାଇଁ ତେଣୁ ଟିକେ ଟିକେ ଖାଇବା କଥା ଆଉ କଣ ଆଉ ଯୋଉ ଥଣ୍ଡା କଥା ଆପଣ କହିଲେ ଥଣ୍ଡାରେ ଗୋଟେ ଭୋଜିରେ ଟନ୍ତି ଫାଇବ ପରସେଣ୍ଟ ତ ପ୍ଲେନ ଥଣ୍ଡା ପିଅନ୍ତି ଆଉ ବାକି ଲୋକ ସବୁ ମିକ୍ସ କରିକି ମସଲା ପକେଇକି ସବୁ ଖାଆନ୍ତି ତାଙ୍କର ବିଭିନ୍ନ ଟାଇପ ର ତିଆରି ହେଇଥିବ ସେ ସବୁ ମକ୍ଟର ପିଲାମାନେ ସବୁ ଜାଣିଛନ୍ତି ସେ ସବୁ ଇଏ କିଏ କଣ ଖାଇବେ ହଁ ତେଣୁ ସେମାନେ କରିଦିଅନ୍ତି ଆପଣ ତ କାଲି ଖାଇଥିବେ ଜାଣିଥିବେ ଆଉ
ହଁ ପରା ସେଇଆ ହିଁ ମୁଁ କହିଲି ମାନେ ସବୁ ଏତେ ସାରା ଆଇଟମ ମତେ ଭୋଜି ବହୁତ ପସନ୍ଦ ଏତେ ସାରା ଜିନିଷ ଖାଇବାକୁ ହେଇଗଲେ ଟିକେ ଟିକେ ଖାଇଦେଲେ ବି ପେଟ ଫୁଲିଛି କାଲି ମୁଁ ଦିଟା ଗୁପଚୁପ ମୁଁ ସେ ଚିଙ୍ଗୁଡି ଟିକେ ମୋର ଭାରି ପସନ୍ଦ ବୋଲି ସେ ଚିଙ୍ଗୁଡି କୁ ମୁଁ ହଉଛି ବହୁତ ଖାଇଦେଲି ତ ଚିଙ୍ଗୁଡି ଖାଇ ସାରିଲା ପରେ ଆଉ ମେନ୍ କୋର୍ସ କୁ ଗଲାବେଳକୁ ଟିକେ ଗୋଟେ ମାନେ ଗୋଟେ ଚକୁଳିର ଅଧା ଖାଇଲି ଆଉ ଗୋଟେ ଦେଇଦେଲି। ଏଇ ମୋ ପାଖରେ ଜଣେ ଖାଉଥିଲେ ତାଙ୍କୁ। ଆଉ ହଉଚି ରୁଟି ଆଉ ଇଏ ସବୁ ଅଧା ଅଧା ତା ସହିତ ହଉଚି ତ ମିକ୍ସ ଭେଜ ଯୋଉ ହେଇଥିଲା ନବରତ୍ନ ନବରତ୍ନ ଟା ତ କେତେ ବଢିଆ ଲାଗୁଥିଲା। ଆପଣଙ୍କୁ କାଲି ନବରତ୍ନ କେମିତି ଲାଗିଲା?
ନବରତ୍ନ ବହୁତ ବଢିଆ ଟେସଆ ନବରତ୍ନ ରେ ଆପଣଙ୍କର ଟେଷ୍ଟ ଟା ଏତେ ବଢିଆ ଯୋଉମାନେ ଥରେ ନବରତ୍ନ ଖାଇଚନ୍ତି ସେମାନେ ଖୋଜିବେ ହିଁ ସେ ନବରତ୍ନ ଟା ହେଇଛି କି ନାଇଁ। ସେ ନବରତ୍ନ ର ଟେଷ୍ଟ ଆପଣ ଜାଣିଥିବେ କେମିତି ତା ଦେହରେ ବେଶ କିଛି ତେଲ ମସଲା ବି ପଡୁନି ମାନେ ଯିଏ ପ୍ରିପାରେସନ ଭଲ କରୁଥିବ। ବଢିଆ ଟେଷ୍ଟ ଖାଇବେ ଆପଣ ଆପଣ ଚାହିଁଲେ ଦିଥର ତିନିଥର ମାଗିକି ଆଣି ଖାଇପାରିବେ ସେ ମାନେ ଏତେ ଟେଷ୍ଟ ଫୁଲ ଲାଗେ ଏଇଟା।
ହଁ ମାନେ ପରିବାକୁ ପରିବା ରହିଲା ଆଉ ନବରତ୍ନରେ ଆଉ ଟେଷ୍ଟ ବି ରହିଲା ଜମା ବି ଲାଗୁନି କି ସେଟା ଏତେ ପରିଆ ପକେଇକି ହେଇଚି ସବୁ ପ୍ରକାର ପରିବା ସେଥିରେ ପଡୁଛି ନା ଛାଣିକି। କି ସେଟା ମାନେ ଦେହ ପାଇଁ ତ ପରିବା ଦରକାର ଲୋକ ଆଜିକାଲି ହେଲଦି ସବୁ ଖାଉଛନ୍ତି। ତ ମାନେ ସେଇଥି ପାଇଁ ବି ଭଲ ହେଇଚି। ଆଉ ଏମିତି ବି ଭଲ ହେଇଚି ସେଇ କଥା ହିଁ ମୁଁ କହୁଥିଲି କି ମୋ ନବରତ୍ନ ଟା ବହୁତ ଟେଷ୍ଟି ହେଇଥିଲା। ପୋଟଳ କୁର୍ମା ବି ବଢିଆ ଲାଗୁଥିଲା। ଆଉ ଚିଲି କୋବି ଚିଲି କୋବି ତ ବହୁତ ବଢିଆ ଲାଗିଲା ଆଉ କାଲି ମୁଁ ରୁଟି ଖାଇଲି ତ ତଥାପି ବି ଆମ୍ବୁଲ ରାଇ ଦେଖିକି ମୁଁ ରହିପାରିଲିନି। ଆଉ ଆମ୍ବୁଲ ରାଇ ବି ମାନେ ଖାଇଲି ସତରେ ସେ କ୍ୟାଟରିଙ୍ଗରେ ସବୁ ଖାଇବା ମାନେ କିଛି ବି ଗୋଟେ ଖାଇବାକୁ ଆପଣ ବାଛି ପାରିବେନି ନା ସବୁ ଖାଇବା ଭଲ ଥିଲା।
ଆମ୍ବୁଲ ରାଇ କରିବାର ପ୍ରୋସେସ ସବୁ ଅଲଗା ଅଲଗା ଅଛି। ତେଣୁ ସେଇ ମିସ୍ତ୍ରୀ ଦରକାର କିଏ କୋଉ ଭଳିଆ ପ୍ରିପାରେସନ କରେ ଆମର ସେ ଯୋଉ ମିସ ତା ନାଁ ଟା ଗୋଟେ ମନେ ପଡୁନି ସେ ମିସ୍ତ୍ରୀ ଟି ସେ ଆସେ ସେଇ ଆମ୍ବୁଲ ରାଇ ଖାଲି କରିଆ ପାଇଁ ସେ ତାର ଭାଗ ମାପା ଜାଣି ସେ କେମିତି ଦହି ମିଶିବ ନଡ଼ିଆ ମିଶିବ ସବୁ ତାର ଜାଣିକି ସେ ବନେଇକି ତିଆରି କରେ। ଆଚ୍ଛା ଆପଣ କାଲି ଯୋଉ ଫ୍ରୁଟ୍ ସାଲାଡ଼ଟା ହେଇଥିଲା ଖାଇଛନ୍ତି।
ହଁ ଫ୍ରୁଟ ସାଲାଡ଼ରେ ତ ସବୁ ପ୍ରକାର ଫ୍ରୁଟ୍ ପଡ଼ିଥିଲା ତ ମାନେ ସେ ଫ୍ରୁଟ୍ ସାଲାଡ ବି ଏତେ ଭଲ ଲାଗୁଥିଲା ମୁଁ କହିଲି ଘରେ ତ ମୁଁ ଡେଲି ଡେଲି ଫଳ ଖାଉଚି ଏଠି ଆଉ ଗୋଟେ କଣ ଫଳରେ ଏମିତି ପକେଇଚନ୍ତି ସେ ଯୋଉ ଲୁଣ ଫୁଣ କଣ ଭଲସେ ଦେଇଥିଲେ ମାନେ ଭଲସେ ମାରିନେଟ କରିକି ତାର ଯୋଉ ଆପଣ ଯୋଉ କହୁଛନ୍ତି ପାଗଟା। ସେଇଟା ଏତେ ବଢିଆ ସେ ମାନେ କରିଥିଲେ ଯେ ବଢିଆ ଲାଗୁଥିଲା ଯାହା କୁହନ୍ତୁ ସତରେ ଆପଣ ଖାଇଚନ୍ତି ତ?
ଫ୍ରୁଟ୍ ସାଲଡ ଟା ମତେ କାଇଁ ଭାରି ପସନ୍ଦ ଲାଗିଲା କଣ ପାଇଁ ମୁଁ ଜାଣିପାରୁନି। ଆମେ ତ ମାର୍କେଟ ରୁ ବି ଫେଶ ଫଳ ଆଣୁଚୁ ଖାଉଚୁ କିନ୍ତୁ ସେମାନେ ଗୋଟା କଣ କେମିତି ତିଆରି କରିଚନ୍ତି କି ତାର ଗୋଟେ କମ୍ବିନେସନ ଅଛି କି ଅମୁତଭଣ୍ଡା ସାଙ୍ଗରେ ଏଇଟା ଖାଇଲେ ଭଲ ଲାଗିବ କି କଣ? ସେ ପ୍ଲେଟ ଟାକୁ ମୁଁ ଆଣି ଖାଇଲି ମାନେ ଏତେ ସୁନ୍ଦର ଟେଷ୍ଟ ଲାଗିଲା ମୁଁ କାଲି ଦିଥର ଆଣି ଖାଇ ଦେଇଛି।
ହୁଁ ହଁ ବା ମୁଁ ସେଇଆ ହିଁ ଭାବୁଥିଲି। ହଉ ଆପଣଙ୍କୁ ମୁଁ କଣ୍ଟାକ୍ଟ କରିବି କ୍ୟାଟରିଂ ପାଇଁ। ଆପଣ ଯାଆନ୍ତୁ ଏବେ କଣ କରିବେ ହେଲା ରଖୁଚି।
ଠିକ୍ ଅଛି ଠିକ୍ ଅଛି।